ହେଲୋ।
ହାଲୋ।
କଣ କରୁଥିଲ?
ଏ ଏ ବସିଛି ଏନେ ବସିଛି ଆଣିଥିଲି ସନ୍ଧ୍ୟା ବେଳକୁ ବାଇଗଣ ତ ତଳି ଯେ ତାକୁ ଲଗେଇଥିଲି ଯେ ବସିଛି ଟିକେ ଅନେଇକି ଆଉ
ବାଇଗଣ କେମିତି ତାକୁ ଇଏ କରିକି ଲଗେଇଲ ଟିକେ କହିବ
ବାଇଗଣ ଆଗରୁ ଗୋଟେ ଲୋକକୁ ଡାକିକି ତାକୁ କଣ କଲି ନା ବଡ ଜାଗାଟରେ ତାକୁ ହାଣିକି ଭାଲ କିରି ଖୁସେଇ ଖାସେଇକି ଗୋଡି ଫୋଡି ଉଁ ତାକୁ ବାହାର କରିଦେଲି। ତାପରେ ଚାରା ବାଇଗଣ ଚାରା କିଣିକି ଆଇିଲ ଆଣିକି ତାକୁ ଟିକେ ଖତ ପକେଇଦେଲି ଖତରେ ଏ ଟିକେ ଏଇ ଯୋଉ ଇଏ ପକେଇଥିଲି କଣ ପିମ୍ପୁଡି କାଳେ ଲାଗି ଏ ବୋଲି ଗ୍ରାମାସିିନୀ ଗ୍ରାମାସିନୀ ପ ପକେଇ ଦେଇେଇକି ପାଞ୍ଚଶହ ଟିକେ ଏମତି ଗୋଳେଇକି। ଏ ବାଇଗଣ ଚାରାକୁ କୋଡିଏ ଗଛ ଖଣ୍ଡେ ହଁ ତାକୁ ପୋଟିଚି ଆଉ
ହ ହୁଁ ଆଉ ରାତି କଣ ସବୁ ରୋଷେଇ ବାସ ହବ
ଆଜି ଆମର ରୁଟି କରିବି। ଆଉ ଆଳୁ ପିଆଜ ଏମିତି ଭାଜିବି ଆଉ
ଆମର ବି ସେମିତି ଆମେ ରୁଟି ନାଇଁ ରୋଷେଇ ସରିନି ମୁଁ ରୁଟି କରୁଛି। ଆଉ ଯୋଉ ସକାଳ ଭଜା ଥିଲା ଆଉ ଟିକେ କଣ? ଭଜା ଭେଣ୍ଡି ଫେଣ୍ଡି ଭାଜିଦେଲେ ଖାଇବେ ଆଉ କାଲି ଯାହାକର କାଲି ତମର ତମର ଭେଣ୍ଡି ଗଛ ଆଉ ଜହ୍ନି ଗଛ ଆଉ କାକୁଡି ସବୁ ସବୁ ଫସଲ ତ କରୁଛ ବାଇଗଣ ରହିଛ ତ ଆଉ ସବୁ ଫସଲ ତ କରିଥ ଲଙ୍କା
ହଁ ଆମର ଲଙ୍କା ଗଛ ଲଙ୍କା ଗଛରେ ଫୁଲ ହେଲାଣି ଆଉ ଭେଣ୍ଡି ଚାରି ଛଅ ଗଛ ଅ ସେି କଷି କଷି ଧରିଛି ଭେଣ୍ଡି ଆଉ କାକୁଡି ଗଛ ଦିଟା କାକୁଡି ହେଇଛି। ଆଉ ଜହ୍ନି ଗଛ ମାଡୁଛି। ଏ ଆ ଝୁଡାଙ୍ଗ ଗଛ ଝୁଡାଙ୍ଗରେ କେତେଟା ଫଳ ହେଇଛି ବଡ ବଡ ଲମ୍ବା ଲମ୍ବା ଝୁଡଙ୍ଗ
ହୁଁ।
ଆଉ ତମ ବାାରରେ କଣ ଲଗେଇଛ?
ଆମ ବାରିରେ ଯୋଉ ଲଙ୍କା ଆଣି ଲଗେଇଛୁ ଲଙ୍କା ଟିକେ ଟିକେ ଫୁଲ ଆମ। ଲଙ୍କା ଲଛୁ ଆଉ ପଇ ଗଛ ଲଗେଇଛୁ। ଆଉ ଭେଣ୍ଡି ଲଗେଇଛୁ ବାାଇ ଜଣ ଅ ସେ ପୋଇ ଗଛ ଲଗେଇଛୁ ଲଙ୍କା ଗଛ ଲଗେଇଛୁ। ଉ ଲଙ୍କା ଟିକେ ଟିକେ ଫୁଲ ଫୁଟିଲାଣି। ଲଙ୍କା ଗୋଟେ ଗୋଟେ ହେଲାଣି ଆଉ ପୋଇ ଗଛ ଲଗେଇଛୁ ପୋଇ ଟିକେ ଟିକେ ମାଡ଼ିଲାଣି ଆଉ। ଆଉ ସବୁ ଆମର ଯୋଉ ଗଛ ଲଗେଇଛୁ, ସବୁ ବାରିରେ ଆମ ବାରି ଟା ଟିକେ ଖୋଲା ଅଛି। ସେଥିପାଇଁ ତାକୁ ଜଗିବାକୁ ପଡୁଛି ବାହାର ସବୁ ଗାଈ ଆସୁଛନ୍ତି, ଭାରି ସେଥିପାଇଁ ବେଶୀ କି ପନିପରିବା ଚାଷ କରିପାରୁନୁ । ଆଉ ଧାନ ଫାନ ତମର କେମିତି ସବୁ ହେଇଛି ବର୍ଷା ତ ବେଶୀ ନାହିଁ । କୁହ ।
ନା ଅଳି ପକା ହେଇଚ ଯେ ଏ ଛୋଟ ଛୋଟ ଗଛ ହେଇଛି କିନ୍ତୁ ବର୍ଷା ନାହିଁ। ଆଉ ଯଦି ବର୍ଷା ନହବ ଧାନ ତଳି ଆଉ ହବନି ଭଲ। ବର୍ଷା ହେଲେ ହବ ଆଉ ଆଉ। ଅ ଆ ଲୋକମାନଙ୍କର ଆମ ଘର ପାଖ ଲୋକମାନଙ୍କର ବି ବହୁତ ବହୁତ ଧାନ ଫାନ ତଳି ପକେଇଛନ୍ତି ଆମ ଏଇ ପଡିଶା ଘର।
ଚାଷ ଫାସ କରିଦେଇଛନ୍ତି କିନ୍ତୁ ବର୍ଷା ନାହିଁ।
ହଁ ଆଉ। ପଚାର।
ଆଉ ତମର ଇଏ କରୁଛ। ବାରିରେ କଖାରୁ ଗଛ ହେରିକା ଲଗେଇଛ।
ହୁଁ କଖାରୁ ଗଛ ଲଗେଇଛୁ କଖାରୁ ଗଛ ସବୁ ହେଲାଣି ସେ ଉଁ ଖରା ବର୍ଷା ଦିନର କଖାରୁ ଗଛ ଗଲା ତ ଏବେ ହଉଛି। ମାଡୁଛି ତାପରେ ଫୁଲ ଫୁଲ ଧରିଲେ କଖାରୁ ହବ। ହ ଆଉ ହଉ ସବୁ ଟିକେ ଟିକେ ହେଇଗଲାଣି ସବୁ ସେ ବର୍ଷା ପାଣି ପି ପାଇଲା ଠୁ ସେ ଫୁଲ ଫୁଲ ହେଇକି ଗୋଟେ ଗୋଟେ ଗଛରେ ଫଳିବ। ଆଉ ଏମିତି ଗାଁ ରେ ଏଇଠି ସବୁ ଲଗାଉଛନ୍ତି ଆଉ ଟିକେ। ପୋଡ ପିଠା ବିଷୟରେ ଟିକେ କହିବ, କଖାରୁ ପୋଡ ପିଠା କେମିତି କରାଯାଏ। ଦିନେ ତ ବେଶୀ କଖାରୁ କ ଫଳିବ ସେଇ ବିଷୟରେ ପୋଡ ପିଠା କରିବା ଆଉ
ହୁଁ କଖାରେ ପୋଡୁଛିି, ଠାକୁ କଣ କରିବ କହିଲ। ଆଗ ଚୁନା କୁ ଗ୍ରାଇଣ୍ଡରରେ ଚୁନା ଚାଉଳକୁ ଭିଜେଇ ଦବ ତ ଭଲ ଭଲ ଭାବରେ ଧୋଇ ଧୁଆ ଦେଇକି ଛାଣିଦବ ଗୋଟେ ଜାଗାରେ ପାଣି ଟିକେ ଛାଡିଗଲେ। ତାକୁ ଗ୍ରାଇଣ୍ଡର ରେ ଚୁନା କରିବ। ଚୁନା କରି ସାରିଲା ପରେ ତାକୁ ଟିକେ ଖେଳେଇ ଦବ। ଓଦା ଚୁନା ଟା ଓଦା ରହିବ। ତେଣୁ ତାକୁ ଗୋଟେ ଥାଳିଆରେ ଖେଳିଦବ। ତାପରେ କଖାରୁ କୁ ଭଲ ନାଲି କଖାରୁ ବଜାର ରୁ କିଣିକି ଆଣିବ କି ତମ ବାାଇରେ ଯଦି ଫଳିଥିବ ତାକୁ ଟିକେ ଚୋପା ଛଡେଇଦବ, ଅଳ୍ପ ବେଶୀ ଚୋପା ଛଡେଇବ ନା ଅଳ୍ପ ଚୋପା ଛଡେଇ ଦେଇକି ତାକୁ ସରୁ ସରୁ କରିକି କାଟିକି ହୁଁ ତା ସହିତ ନଡିଆ ଗୋଟେ କି ଦିଟା ତାକୁ ଭାଙ୍ଗି ଗିକି ସରୁ ସରୁ କରିକି କାଟିଦବ ନଡ଼ିଆ ଆଉ ସେ କଖାରୁକୁ ସିଝେଇ ଦବ।
ହ ପୁରା ଫଙ୍କ ସୁଜା କରିବନି ଟିକେ ନାଙ୍କୁ କଖାରୁ ରା ଟାଣ ଥିବ। ଥିଲାବେଳେ ତାପରେ ତାକୁ କଣ କରିବ ଗୁଡ ପକେଇଦବ। ଗୁଡ ସେଥିରେ ତେଜପତ୍ର। ଅଳେଇଚ ଗୁଜୁରାତି ଏମିତି ସବୁ ଛାଡିଦବ। ସେ ଫୁଟିଲା ପରେ ଚୁନା କୁ ତାକୁ ଇଏ କରିବ ଜନ୍ତି ଦବ। ଜନ୍ତିବ ତ ଜନ୍ତିଲା ଭିତରେ ଦେଖିବ ତମ ହାତରେ ଯେମତି ଜନ୍ତୁଆଣୀ ଟା ନଲାଗେ। ଜନ୍ତଣି ଟା ଲାଗିଲେ ପିଠା ଟା କଞ୍ଚା ପୋଡିଲେ ବି କଞ୍ଚା କଞ୍ଚାଳିଆ ଲାଗିବ । ଭିତର ଟା। ତାପରେ ତାକୁ ବାହାର କରି ଆଣିବ ଯେମତି ଟିକେ ତମ ହାତକୁ ଲାଗିବନି। ଜନ୍ତୁଣୀ ଟା ତମେ ତାକୁ ବାହାର କରିଦବ ତଳୁକୁ।
ଟିକେ ଯେତେବେଳେ ଟିକେ ଥଣ୍ଡା ହେଇଯିବ। ତମେ ଗୋଟେ କଡେଇଟେ ନବ କଡେଇରେ କଦଳୀ ପତ୍ର କିମ୍ବା ଶାଳୁଆ ପତ୍ର ଯଦି କଦଳୀ ପତ୍ର ନଥିବ ଶାଳୁଆ ପତ୍ର କଇକି ପକେଇଦବ। ତାପରେ ତେଲ ସେଇ ପତ୍ର ଉପରେ ତେଲ ଟିକେ ମାରିଦବ। ମାରି ଦେଇକିି ଏଇ ଜନ୍ତୁଣିକି ଥୋଇବ ଥୋଇକି ଓପରେ ଟିକେ ନାକୁ ଘିଅ ହାତ ମାରିଦବ। ଭଲ କିରି ସାଇଜ କରିଦବ ଚିକଣ କରିଦବ। ଘିଅ ହାତ ମାରିଦେଇକି ତା ଉପରେ କଦଳୀ ପତ୍ର। ଆଉ ଦି ଦି ପରସ୍ତ ରେ କଦଳୀପ ତ୍ର ଦବ କାରଣ ଉପରେ ଟିକେ ନିଆଁ ରଡ ଦିଆଯିବ ନା ତାକୁ ନେଇକି ଚୁଲିରେ ବସେଇଦବ ଧୀର ଆଞ୍ଚରେ ତଳେ ଧୀରେ ଧୀରେ ଆଞ୍ଚ ଜଳିବ। ଓପ ରେ ରଡ଼ନିଆ ଅଳ୍ପ ରଡ଼ନିଆ ଚାରିପଟକୁ ଖେଳେଇକି ତାକୁ ଦବ ତାକୁ ଦବା ତାପରେ ଟିକେ ଜଗିକି ବସିବ ମଝିରେ ମଝିରେ ତାକୁ ହୁଁ ଟିକେ ନାକୁ ପିଠାପାତିଆ କିମ୍ବା ଏଇ ଯୋଉ ଗୋଟେ ଭଲ କାଠିରେ ପରିଷ୍କାର କାଠି ରଖିଥିବ। ତାକୁ ମାରିବ ଯେତେବେଳେ ତମ ହାତରେ ନ ଲାଗିବ। ପିଠାଟା ତମେ ଜାଣିମ ଯେ ପିଠା ଟା ଭଲ ସିଜିଲା। ଏମିତିରେ କରିବ ପୋଡ ପିଠା ଟା ଆଉ।
ଆଉ କଣ?
ହ ହ ହୁଁ
ଆଉ ଆମର ବି ସେମ୍।
କମ୍
ଛୁଞ୍ଚି ପତ୍ର ପିଠା ଶିକିଚ ତମେ?
ନାଇଁ ମୁଁ ତ ଜାଣିନି ପିଠା ବିଷୟରେ ବେଶୀ କିିଛି। ଆଉ ଯାହା ଏ ସୁଜି କାକେରା। ଯୋଉ ଏଣ୍ଡୁରି ପିଠା। ଆଉ ଆଉ ଏମତି ଅଳ୍ପ କିଛି ମିଠ ବିଷୟରେ ଜାଣିଛିେ କାତରା ଯୋଉ ହୁଁ। ଆଉ କୋଉଠି କପଡ଼ ଆ ଚାଉଳ ଗଟା ଇ ଅଳ୍ପଳ୍ପୋକ ଘରେ କରନ୍ତି ଦେଖି କରିନି କେବେ?
ଆଉ ରଜ ଗୋଳକୁ କିଏ ପିଠା କରିଥିଲ।
ରଜ ବଳକୁ ନୂଆ ପିଠା ତାକେରା ପିଠା ଆଉ ଉଁ ଡା ଭଛ ସବୁ ହେଇଥିଲା ଆଉ। ଆଉ ତମେ ଛୁଟି ପତ୍ର ପିଠା କେମିତି କର।
କାକରା ବେଠା
ହଉ ମୁଁ ରହିବି ଆଉ ଥରେ କଲ କରିବା।
ହଁ।